ଝିଅ।
ହଁ।
ହଁ ଆଉ କଣ କରୁଥୁଲୁ ପଢୁଥୁଲୁ? କଣ ପଢୁଥୁଲୁ?
ପାଠ ପଢିଥିଲି।
କି ପାଠ ପଢୁଥୁଲୁ କହିଲୁ ଟିକେ କଣ ମନେ ଅଛି ତୋର?
ପଢୁଥିଲି ପଲ୍ଟିକାଲ୍ ସାଇନ୍ସ୍।
ସେଥିରେ କଣ୍ ପଢିଲୁ ତୁ? ଯ ଝିଅ ଆଉ ତ ବଉ?
କଣ୍ କହିଲୁ? ପଦାକୁ। କଥା ଶୁବୁନି। ତ କଥା ଶୁବୁନି ଉଁ -ବୋଧେ ତୋର ସ୍ଲୋ।
ହଉ ଯାଉଚି ପଦାକୁ।
ଆଉ ହେଇଆ ବସିଚି ଆଉ କଣ କରିବି।
ଓହୋ। ଆଉ କଣ ପଢୁଚ୍
ତମର ଆଜି କଣ୍ ରୁଟି ଭଜା -ହଁ ମୁଁ ବି ପଢୁଥିଲି। ଟିକେ ଗଣିତ ଟା ଟିକେ ଦେଖୁଥିଲି ମୋର ଜମା ହଉନି।
ଅ- ହଁ।
ଭୁ- ଡରରେ ମୁଁ ସବୁ ଭୁଲ୍ ଭାଲ୍ କରିଦଉଚି ଆଉ। କଣ କରିବି ଆଉ ତାକୁ ଆଉ ଟିକେ ଦେଖିବାକୁ ପଡିବ ସବୁବେଳେ ଟିକେ କଲେ ହେଇଯିବ।
ହଁ ଦେଖେ ଭଲ୍ ସେ। ଆଉ ବିଇଡି ପରୀକ୍ଷା ଦେଲୁ କେମିତି ହେଲା?
ହଁ ଦେଲି କିନ୍ତୁ ପରୀକ୍ଷା ଦେଲା ବେଳେ ମୁଁ ଟିଏ କୋଶ୍ଚିନ୍ ଗୁରା ପ୍ରଶ୍ନ ଗୁରା ଭଲସେ ଦେଖିନି। ଭଲ କିଛି ଭଲ କୋ କିଛି ଭଲ କୋଶ୍ଚିନ୍ ପଡିଥିଲା। ସେଡା ମୁଁ ଭୁଲରେ ଆଉ ଦେଖିନି ଛାଡି ଦେଇକି ପଳେଇ ଯାଇଚି ଆଉ। ଦେଖିଲା ବେଳୁକୁ ମୋର ସଇଁତିରିଶି ରହିଲା।
ଫୁଲ୍ ମାର୍କ କେତେ ଥିଲା?
ଶହେ। ହୁଁ ତା ଦେହରେ ପୁଣି ତାର ପୁଣି ଚାରିଟା ଭୁଲ କରିବୁ ଯଦି ପୁଣି ତୋର ଗୋଟେ ମାର୍କ କଟିଯିବ। ଏମିତି ହେଇକି ମୋର କଟିଗଲା ଟିକିଏ ଆଉ। ଆଉ ମୋ ପାଇଁ ଯୋଉ ଡ୍ରେସ ଟା ରଖିଚୁ କେମିତି ପୁଣି ଦବୁ?
ଆଁ ମାମୁଁଙ୍କ ବାହାଘର।
ହଁ ତା ପୂର୍ବରୁ ଟିକିଏ ଦେଇଦବୁ ମୁଁ ସେତି ଟିକିଏ ପିନ୍ଧିକି ଯିବି ଆଉ।
ମାମୁଁଙ୍କ ବାହାଘରକୁ?
ହଁ ଆଉ ସେ ଯୋଉ ଆମେ ଯୋଉ ଫଟ ଗୁରା ଉଠେଇଥିଲେ ତାକୁ ଡିଲେଟ୍ ଏ କାଇଁ କରିଦେଲୁ ମତେ ଦେଲୁନୁ?
ନେଟ୍ ସ୍ଲୋ ହେଲା ସେଇଆକୁ କହିଲି ଏରା ପଠେଇଦିଏ ଗଲାନି। ସେଥିପାଇଁ ଡିଲେଟ୍ କରିଦେଲି। ଏଇନା ପ ପଠେଇ ଦେବି ଆଜି।
ହଁ ଟିକିଏ ଦେଖିକି ପଠେଇଦବୁ ଆଉ। ଆମେ ସେ ଯୋଉ ଭି ଯୋଉ ଗୁରା କରିଥିଲେ ଦେଖିଲୁ ନା। ତୋର କଣ ଭଲ ହେଇଚି ନା ଭିଡିଓ ଗୁରା?
ହଁ ଭଲ ହେଉଚି ଆଉ। ମୁଁ ତ ଆଗ୍
ଆଉ ମୋର ଗୋଟେ ଭି ହଁ କଣ କଇଲୁ?
ମୁଁ କଇଲି ମୁଁ ତା ଆଗରୁ ବି ଭିଡିଓ କରିଥିଲି। ସେଇ ସର୍ଟ ଭିଡିଓ ଉରା।
ତତେ ରହିଥା ପଠେଇବି ଦେଖିବୁ।
ହଁ ପଠେଇବୁ ପଛରେ ଟିକିଏ ପଠେଇବୁ ଆଉସ୍ ସେ ଯୋଉ ଆମେ ଯୋଉ ଛତା ଭଳିଆ ଯୋଉ ହେଇଥିଲା ସେଠି ଯୋଉ ଉଠେଇଥିଲେ। ତୋର ଫଟୋ ଗୁରା ଭଲ ହେଇଚି ନା?
ହଁ ମୋର ଭଲ ହେଇଚି।
ଆମେ ଟିକିଏ ମନ୍ଦିର ଉପରକୁ ଯାଇଥାନ୍ତେ। ଟିକିଏ ଯାଇ ହେଲାନି ଆଉ ମାଙ୍କଡ ଗୁରା ପାଇଁ ଆଉ।
ହଁ ହଉ ମା ଘର ଦିନ ଆସିଲେ ତ ଯିବା ଆଉ।
ହଁ ଟିକିଏ ଉପରକୁ ଯାଇ ଟିକିଏମନ୍ଦିର ଫନ୍ଦିର ଟିକିଏ ବୁଲି ଆସିବା ଆଉ।
ହଁ।
ମାଙ୍କଡ ଗୁୁରା ତ ଖାଲି ଡେଇଁ ପଡୁଚନ୍ତି ଉପରକୁ ଆଉ।
ହଁ ପା। ବହୁତ୍ ମାଙ୍କଡ ଆଉ କଣ କରିବ।
ଆଉ ତାଙ୍କୁ ସବୁ କିଏ ଖାଇବାକୁ କିଏ ଦୋଉଚି? ସେଠି ଯୋଉମାନେ ଅଛନ୍ତି ଯୋଉ ଲୋକ ଗୁରା। ଏମିତି ଉପାସ୍ ରହୁଚନ୍ତି?
ହୁଁ ଉପାସେ କାଇଁ ରଇବେ।
ସେମାନେ କଣ ଯୋଉ ସେଠି ଯୋଉ ହୁଏ ଖାଦ୍ୟ ଗୁରା ମନ୍ଦିରରେ ସେଇଗୁରା ପକେଇଲେ ସେ ଖାଆନ୍ତି।
ହଁ ସେ ଜମସ୍ତେ ଲୋକ ସବୁ ଯୋଉ ଯାଉଥିବେ ସେଇଠି ଯୋଉ କଣ ସବୁ ନେଇଥିବେ। ପକେଇବେ ସେ ମାଙ୍କଡ଼ ଫାଙ୍କଡ଼ ଆସିବେ ଖାଇବେ।
ଖାଇବା।
ସେଠି କିନ୍ତୁ ପୁରା ବ ବହୁତ ଗଛ ଗୁରା ନା।
ହଁ ପାହାଡ଼ ପାହାଡ଼ ଜେଗା।
ହଁ। ହେଇଦିନ ଯୋଉ ବର୍ଷା ହେଲା ଏତେ ଜୋରେ ତମ ଆଡେ ଏ ସାରା ମାନେ ସେଇ ଜାଗାରେ ଏତେ ବର୍ଷା ହେଲା ଆମ ଆଡେ ଟୋଟାଲି ବର୍ଷା ସା ନାହିଁ।
ଆମ ଆଡେ କିନ୍ତୁ ବର୍ଷା ହେଇଚି।
ଆ ଘଡଘଡି।
ଘଡ଼ଘରି ପୁରା ଜୋରେ।
ଆଉ କାଆର କିଛି ହେଇନେଇ ତ।
ନା ନା।
ଆମର ଏଠି ହେଇନି ଟିକେ ଟିକେ ସେ ଝିପ ଝିପ ହେଇକି ପଳେଇଲା ଆଉ। ଆମେ ମାମୁ ଘରୁ ଆସିଲା ବେଳକୁ ସାଢେ ଛଅଟା ଭଳିଆ ହେଇଗଲା ଆଉ।
ହଁ ହଁ ଆମର ଛଅଟାରେ ଆସିକି ପହଞ୍ଚିଲୁ ଆଉ।
ଆଉ ମଉସା କଣ କରୁଚନ୍ତି।
ଘରେ।
ବସିଚନ୍ତି।
ହୁଁ।
ତାଙ୍କ ଦେହ ଭଲ ଅଛି ନା।
ହଁ। ଆଉ ଆସିଚି ଏଇଖନା ଆସିବ।
ହଁ ସେ ବୁଲୁଚି ସିଏ ବୋଧେ କାଲି ପର ଦିନ ଆଡକୁ ଆସିବ ଆଉ।
ହଁ ହଁ ଆଉ ତୁଇ କଣ ସିକ୍ ହଁ କହୁନୁ
କିଆ ତୁ ପ୍ଲସ ଟୁ ପରିକା ଦବୁନୁ କି
ହଁ
ଆଉ ତାଉ ଟିକେ ହ ସେଇ ଗ ଭୂଗୋଳ ହଉ ସେ ଇକୋନୋମିକ୍ସ ହଉ ଯାହା ହଉ ଯାହା ପଢୁଛି ସାହି ତି ହଉ ତାକୁ ଟିକେ ଭଲସେ ପଢ ଯେମିତି ତିରିଶ ହଜାର ଟଙ୍କା ଟେ ତ ପାଇବୁ ହେଲା
ହଁ
ପାଇବୁ ନା ଖାଲି ହଁ ହଁ କହୁଛୁ
ନିହାତି ଟ୍ରାଏ କରିବି
ହଁ ମନ ଦେଇକି ପଢ ଆଉ ତୋ ସାଙ୍ଗ ପଡୁଛି ନା ପଢୁନି
ହଁ ସେ ପଢୁଛି
ସିଏ ଭଲ ପଢେନ ତୁ ଭଲ ପଢୁ କହିଲୁ
ଦେଖିବାକୁ ଗଲେ ତ ତା ଟିକେ ଇଂଲିଶ ଟା ଭଲ ହୁଏ
ହଉ ତୋର ସେଇଟା ଟିକେ ଖରାପ ହୁଏ
ହଁ
ଆଉ ତା ଅକ୍ଷର ଟା ଭଲ ନା ତୋ ଅକ୍ଷର ଟା ଭଲ
ମୋ ଅକ୍ଷୀର ଟା ଭଲ
ଓହୋ ଭଲ ଭଲ ମୋର ପା ଅକ୍ଷର ଟା ପୁରା ମାନେ ବହୁତ ଖରାପ ମାନେ ଏତେ କଦର୍ଯ୍ୟ
ମୋ ଅକ୍ଷର ଟା ଭଲ
ହଁ। ମୋ ମୋର ପା କେହି ବୁଝିପାରୁନାହାନ୍ତି ମୁଁ ଯାହା ଲେଖୁଛି ମାମୁଁ ମତେ ଦେଖିଲା ବେଳକୁ ମତେ ମାମୁଁ ସିନା ଦେଖିଲି। ଏରା କି ଅକ୍ଷର ଏଟା କଣ ଲେଖୁଛୁ ଏତେ ବଡ ଛୁଆ ଟା ହେଲୁଣି। ହଁ ସେ ଛୋଟ ବେଳେ ଆମେ ଯାଇ ନଥିଲେ।
ଓ ହଁ ହଁ ହଁ ହଁ ହଁ ହଁ।
ଏଇଆ ଆଉ।
ଆଉ ଇଂଲିଶ ଟା ତ ସାଙ୍ଗେ ସାଙ୍ଗେ ଲେଖି ହେଇଯିବ କିନ୍ତୁ ଓଡିଆ ଟା ତ ଟିକେ-ଏ-ଏ ମାନେ ଏ ସମସ୍ତଙ୍କର ଇଂଲିଶ ଟା ଶୀଘ୍ର ଲେଖି ହେଇଯିବ ଆଉ ଓଡିଆ ଟା ଟିକେ କଷ୍ଟ। ମାନେ-ଏ-ଏ-ଏ-ଏ ଏମିତି ବୁଲେଇ ବାଙ୍କେଇ ଲେଖିଲା ବେଳକୁ ମାନେ-ଏ-ଏ ସେଉ ଗୋଟେ ପେଜ ଯେ-ଏ ଇଂଲିଶ ସାରି ସାରିବୁନୁ ତ-ଅ-ଅ ମାନେ ଏ ଅଧା ସରି ନଥିବ ଓଡ଼ିଆ।
ଆଉ-ଉ ତମ ଗାଁ ରେ କେତେ ଜଣ-ଅ ପରୀକ୍ଷା
ହଁ ବଉ ଦେବେ ନା ଦେଇଛନ୍ତି?
କେତେ ଜଣ ଦେବେ ତୋ ସାଙ୍ଗରେ?
ମୋ ସାଙ୍ଗରେ ଦେବେ ଆମର ଏଇଠୁ ଦେବେ ଦି ଜଣ ଆଉ ସେ ପଟରୁ ଦେବେ ଜଣ ଆଉ ଚାରି ପାଞ୍ଚ ଜଣ ପୁଅ ପିଲା ଦେବେ।
ଆଉ-ଉ-ଉ-ଉ-ଉ ଆଉ ତମେ ଯୋଉ ବଗୁଲି ଗୁରା ଆଉ ହଉଛି ନା ହଉନି?
ସେରା ସେ ଦା ଟାଇମ୍ ଗଲାଣି ସେତେବେଳେ ଟାଇମ୍ ଗଲାଣି ନା। ଏବେ ଜାମୁଁ କୋଳି ଟାଇମ୍।
ହଉ ମୁଁ କଉ ଦିନ ଗଲେ ଖାଇମି ଆଉ।
ହଉ ଆ।
ପାରିକି ଆଣି ମତେ ଦବୁ ପାରିକି ଆଣି ମ
ହୁଁ ହୁଁ।
ଆଉ ଆମ୍ବ ହେ ଅଛି ନା ନା ସରିଗଲାଣି?
ସରିଗଲାଣି ବହେ କିନ୍ତୁ ଏ ବର୍ଷ ହେଇଥିଲା।
ହଉ ହଉ ହୋ ଆଉ ଆ-ଆ-ଆ ନିଲୁ ଭାଇ
ହଁ ସାର୍
ନିଲୁ ଭାଇ ଦେହ ତା ଦେହ ଭଲ ଅଛି ନା?
ହଁ ଭଲ ଅଛି ସମସ୍ତଙ୍କ ଦେହ ଭଲ ଅଛି।
ଆଉ-ଉ-ଉ ସେ କେବେ ଆସିବ?
ସେ କହୁଥିଲା ରଜ ବେଳକୁ ଆସିବ ବୋଲି-ଇ-ଇ ପୁଣି କଣ ମନା କରୁଛି କହୁଛି ଗଣେଶ ପୂଜା ବେଳକୁ ଯିବି। ପୁଣି କହୁଛି ରଜବେଳ କୁ ଯିବି କଣ ହଉଛି କେଜାଣି?
ଓ ରଜ ବେଳକୁ ରଜ ବେଳକୁ ଆସିଲେ ମୁଁ ବି ଯିମି ଟିକେ ବୁଲିବାକୁ ଯିବା ଆଉ।
ହଁ ଆଉ, ଆଉ ଯୋଉ ସି ଟି ପରୀକ୍ଷା ଦବୁ ନା ନାଇଁ? ତୋର ନେଟୱାର୍କ ପ୍ରୋବ୍ଲେମ୍ ଶୁଭୁନି କିଛି।
ମୁଁ ବା ତଳକୁ ତଳକୁ ପଳିଆଇଲି ସେଥିପାଇଁ ତ ନେଟୱର୍କ ପଳେଇଲା।
ଓହୋ ହଁ ସି ଟି ପରିକ୍ଷା ଦବୁ?
ହଁ ଦେମି ବୋଲି ଭାବୁଛି ଆଉ।
ହଁ ଦେଇଦେ ପଢୁଛୁ ନା ସି ଟି ପାଇଁ?
ପଢିନି ତ ପଢିମି ଆଉ ମୁଁ ତ ଯୋଉ ଯୋଉଟା ଦେଇନଥିଲି ସେଇଥିରୁ ପଢିମି ସେଟା ବୋଧେ ଏ ରଜ ବେଳକୁ ବୋଧେ ହବଇ କ
ହଁ ଆମର ଏଠି ଗୋଟେ ପିଲା ବି ବଢୁଛି ସେଇ ସି ଟି ପାଇଁ। ମୋ ଉପରେ ବ୍ୟାଚ ହବ ସେ କେବେଠୁ ମାନେ ପଢିଲାଣି ସେ ଯୋଉ କନ୍ତ ତାଙ୍କ ସବୁ ଗ୍ରୁପ ସେଇ ଗ୍ରୁପ ରେ ତା ଭାଇ ତାକୁ ଆଡ଼ କରିଦେଇଛି। ସେ ସେଇଥିରେ ତାଙ୍କୁ ପାଠ ଢୁଛନ୍ତି ସେଇଗୁଡା ପଢୁଛି।
ହଉ ମତେ ବି ଟିକେ ସେଇଥିରେ ଆଡ କରିଦବୁ ନା ମତେ ବୁଝିକି ମତେ କହିବି ସେଇଟା କଣ?
ହଉ ବୁଦ୍ଧ ଠିକ୍ ହଁ ମୁଁ ବୁଝିକି ଯଦି ହବ ବି ତୋ ନମ୍ବର ଟା ଦେବି ତତେ ଆଡ୍ କରିଦେବି।
ହଉ ଆଉ ମୁଁ ତତେ ପଠେଇମି ତା ପୂର୍ବ କୋଶ୍ଚିନ୍ ଗୁଡ଼ା ପୂର୍ବ ପ୍ରଶ୍ନ ଗୁଡ଼ା ପଠେଇବି ତୁ ତାକୁ ଟିକେ କହିବୁ।
ହଉ।
ଆଉ ତୁ ଯାହା ପଢୁଛୁ ତାକୁ ରି ମାନେ ତାକୁ ମୁଖସ୍ତ କରୁଛୁ ତ?
ହଁ ହଁ ନାଇଁ ନାଇଁ ଯା ବଢୁଛି ତାକୁ ତ ଯୋଉ ଦିନଠୁ ମାନେ ଏଇ ଆଜି ଗୋଟେ ପାଠ ପଢିଲି ମାନେ ତାକୁ ଘୋଷିବି ସେ ଘୋଷି ସରିବା ପରେ ପୁଣି ତାକୁ ମାନେ ମନ ଅଛି ନା ନାଇଁ ଫୁନ୍ ତାକୁ ଫାଷ୍ଟରେ ପଢ଼ିବି। ପୁଣି ଆଉ ଗୋଟେ ପେଜ ତିନିଟା ପେଜ୍ ହେଲା ବେଳକୁ ପୁଣି ଫାଷ୍ଟରୁୁ ପୁଣି ସେ ତିନିଟା ପେଜ୍ ଯାଏଁ ପଡିବି। ଫୁଣି ଚାରଟା ପେଜେ ପଡିଲାବେଳକୁ ଫୁଣି ଫା ରୁ ସେଇ ଚାରିଟା ପେଜେ ଯାଏଁ ପଡିବି ଏମିତି ହିଁ ପଢୁଛି ଏମିତି ହିଁ ମନରେ ରହିବ।
ହୁଁ ଏଇ ଦେ ଆଜି ଯୋଉଟା ପଢିବୁ ଆଜି ଯୋଉଟା ପଢିବୁ ଦି ଦିନ ଛାଡିକି ତାକୁ ପଢିବୁ।
ହଁ ମୁଁ ସେନ୍ତି ହିଁ କରୁଛି।
ଆଜି ପଢିବୁ ତିନି ଦିନରେ ପଢିବୁ ତାକୁ ପୁଣି ତାକୁ ସାତ ଦିନରେ ପଢିବୁ ଏମିତି କରିକି ପଢିଲେ ତୋର ମନେ ରହିବ।
ଉଁ କିନ୍ତୁ ସବୁଦିନେ ମାନେ ସେଇ ଗୁରା ମାନେ ପଢୁଛି ଏ ମାନେ ଯଦି ସକାଳୁ କୁ ମାନେ ଯଦି ଏଟା ମାନେ ଦି ତିନି ପେଜେ ମାନେ ପଡ଼ିଥିବି ରାତି ବେଳକୁ ପୁଣି ଫାଷ୍ଟରୁ ପଢିବି।
ଆଉ ସକାଳୁ ଉଠିକି ପଡୁଛୁ ନା ଭୋରୁ ଭୋରୁ?
ନା ଭୋର ରୁ ତ ଉଠିକି ପଡୁନି।
ଆଉ ରାତିରେ କେତେ ପର୍ଯ୍ୟନ୍ତ ପଡୁଛୁ କୋଉ ଟାଇମ ପର୍ଯ୍ୟନ୍ତ?
ହୁଁ ମୁଁ ପଢୁଥିଲି କୋ ଏଗାରଟା ସାଢେ ଏଗାରଟା ଯାଏ ପଢୁଥିଲି। ଥିଲି ଆଉ ଏଇନା ପଡୁନି।
ପଢିବୁ ନା ଆଉ କଣ ଦିନେ ପଢ଼ି ଦେଲେ ହେଇଯିବ?
ଦିନେ ମୁଁଁ ପଢୁ ଥିଲି ଘରେ ଯୋଉ ଜେଜେ କହିଲେ ଲାଇଟ୍ ଲିଭା ମୁଁ କଣ କରିବି ଆଉ ଆମର ତ ଦି ବଖରା।
ତ ସୁ ଆଉ ତମର ଉଁ ହ ସେ ଯୋଉ ତୋ ସାଙ୍ଗ ପୂଜା ନା ଲିଜା କଣ ସେ ସେ କଣ କରୁଛି ଏବେ?
ସିଏ ସେଇ ପଢ଼ାପଢ଼ି। କୋଉଠି ଅଛୁ? ହ
ପଛ